ହ୍ୟାଲୋ। ଆଜ୍ଞା ମ୍ୟାଡାମ୍ ନମସ୍କାର। କଣ କରୁଥିଲେ?
ଦିଦି ବସିଥିଲି ଆଉ କୁହନ୍ତୁ ମୁତଲୀ।
ଏଇଠି ବସିଛି ଆଉ।
ଆଉ ଖିଆପିଆ କଂପ୍ଲେଟ।
ହଁ ମ୍ୟାଡାମ ଖାଇବୁ ଲଞ୍ଚ ତ ହେଇନି ହବ ଆଉ ଗୋଟେ ସାଡେ ଗୋଟେ ବେଳକୁ ଲଞ୍ଚ ହବ ଆଉ ଆପଣ ଖାଇପିଇ ସାରିଲେଣି।
ନେ ଗେମ।
ହୁଁ
ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ହୁଁ ହୁଁ ହୁଁ ହୁଁ
ଆଜ୍ଞା ଆଜ୍ଞା।
ହଁ।
ଆଜ୍ଞା ଦେ ହ ପା।
ଆଜ୍ଞା ଆପଣଙ୍କ ଭଏସ ଟିକେ ମ୍ୟାଡ଼ାମ କ୍ଲିର ହଉନି।
ନୂଆଖାଇ ପର୍ବ ବିଷୟରେ କିଛି ଜାଣିଛନ୍ତି?
ନୂଆଖାଇ ହଁ ସେମିତି ଅଳ୍ପ କଣ ଜାଣିଛି। ନୂଆ ଆମ ଓଡିଶା। ତ ଏପଟ ସାଇଡରେ ବେଶୀ ପାଳନ ହୁଏନି ସେପଟେ ହୁଏ ତ ସେମତି ମ୍ୟାଡମ ବେଶୀ କିଛି ଜାଣିନି।
ହୁଁ।
ଆପଣ କଣ ଜାଣିଛନ୍ତି ନୂଆଖାଇ ବିଷୟରେ କିଛି କହୁନାହାନ୍ତି ଟିକେ ମ୍ୟାଡମ?
ଗପ ଭଳିଆ କହୁଛି ଶୁଣନ୍ତୁ।
ଆଜ୍ଞା ଆଜ୍ଞା। ଆଜ୍ଞା
ସେବଠାରୁ ଆଦ୍ରଳ ପଞ୍ଚାୟତ ଭିତରେ ବହୁତ ପ୍ରସିଦ୍ଧି କରି ମୁଁ ଗଣେଶ ପୂଜା ତାରି ପର ଦିନ ପାଳନ କରେ ଅଗଷ୍ଟ ଅଗଷ୍ଟ ଭିତରେ ପଡେ ଆଉ। ଓ ତା ଅର୍ଥ ହଉଚି ନୂଆ ହେଲାନି। ତ ଆଉ ଖାଇ ହେଲା ଖାଇବା। ଖାଇର ଅର୍ଥ ହଉଛି ଖାଇବା। ଅର୍ଥ ନୂଆ ଧାନ। ଆମର ଚାଉଳ ପ୍ରଥମେ ଖାଇବାରେ ପଡିବ। ଯେମିତି ଚାଷ କରାଯାଏ ନୂଆ ଧାନ ଚାଷ ତାର ଯୋଉ ପ୍ରଥମ ତା ଚାଉଳ ବାହାରେ ରେ, ସେଇଟାକୁ ଖାଇବାର ପର୍ବକୁ ଖାଇବା କୁ ସେଇଟା ଗୋଟେ ପର୍ବ କରାଯାଇଚି ସେଟା ହେଲା ନୂଆଖାଇ ପର୍ବ। ହଁ ସେଟା ନା ଚାଷୀମାନେ ନୂଆ ଧାନଟାକୁ ଘରେ ପକାନ୍ତି, ସେଇ ଚାଉଳ ଟା ପ୍ରଥମେ ଭୋଗ ଲାଗେନି। ଭୋଗ ଲାଗିସାରିଲା ପରେ ସେଇଟାକୁ ଘର ଲୋକମାନେ ଯାଆନ୍ତି। ସମ୍ବଲପୁରରେ ମା ସମ୍ବଲେଶ୍ୱରୀଙ୍କ ନବାରନ୍ନ ଅର୍ପଣ କରାଯାଏ। ସମ୍ବଲପୁରରେ ସମ୍ବଲେଶ୍ୱରୀଙ୍କ ମନ୍ଦିର ଅଛି। ଆପଣ ଯାଇଛନ୍ତି କି ବୁଲିବା ପାଇଁ?
ମ୍ୟାଡାମ ନାଇଁ ତ କେବେ ଯାଇନି କିନ୍ତୁ ଦେଖିଛି ୟୁଟୁବ ହଉ ସିମିଳିଗୁଡା ରେ ଦେଖିଚି ମ୍ୟାଡ଼ାମ।
ଆପଣଙ୍କ କଥା କଥା ମ୍ୟାଡାମ କିଛି ବେଶି ଶୁଭ ଶୁଭୁନି ଟିକେ ଠିକ ସେ କୁହନ୍ତୁ।
ଆଜ୍ଞା ମ୍ୟାଡାମ ମୁଁ କହିଲି କି ନୂଆ ଖାଇ ଯୋଉ ଚା ଚାଉଳରେ ଯୋଉ ତିଆରି ହେଇଥାଏ, ଭୋଗ କରିସାରିଲା ପରେ ତାକୁ ଖାଇ ସାରିଲା ପରେ ବ ସାନ ମାନେ ବଡମାନଙ୍କୁ ଜୁହାର ହୁଅନ୍ତି। ନୂଆ ଖାଇ ଜୁହାର ତାକୁ କୁହାଯାଏ। ସମସ୍ତେ ଏକାଠି ବସି ଯୋଉ ନୂଆ ଚାଉଳରେ ଭାତ, ଖିରି, ପିଠା ସବୁ ଖାଆନ୍ତି। ଏଇଟା କଣ ପାଇଁ ଖାଶ୍? ଏହା କେବଳ ଖାଇବାର ପର୍ବ ନୁହେଁ। ଏଇଟା ହଉଚି କୃଷକର ପରିଶ୍ରମ ଯୋଉ କୃଷକ ଚାଷୀ ଷ କରଥିବ ଧାନ ଚାଷ ତାର ଯୋଉ ପରିଶ୍ରମ ତାରି ପରିଶ୍ରମକୁ ସମ୍ମାନ ଦିଆଯାଏ। ପରିବାରର ମିଳନ ଆଉ ସାମାଜିକ ଏକତାର ପ୍ରତୀକ। ପ୍ରବାସୀ ଓଡିଆ ବି ଯୋଉଠି ଥାନ୍ତୁ, ଓଡିଆ ଲୋକମାନେ ଯୋଉଠି ବି ଥାଆନ୍ତୁ। ଏଇ ପର୍ବ ପାଳନ କରିବା ପାଇଁ ଘରକୁ ନିଶ୍ଚିନ୍ତ ଆସନ୍ତି। ସେଟାକୁ କୁହନ୍ତି ନୂଆଖାଇ ଭେଟ ଘାଟ।
ଭେଟ୍ ଘାଟ ଆଜ୍ଞା।
ଥା କଣ ନୂଆଖାଇ ଦିନ ପଶ୍ଚିମ ଓଡିଶାର ସବୁ ଅଫିସ, ସ୍କୁଲ, କଲେଜ ସବୁ ଛୁଟି ହୁଏ। ରାସ୍ତାଘାଟ ପୁରା ଖାଲି କାରଣ ସମ୍ ଘରେ ରହିକିରି ପାଳନ କରିବେନି ନା ସେଥିପାଇଁ ଆଉ ସ୍କୁଲ ଫୁଲ ବନ୍ଦ ହୁଏ। ଏହାକୁ କ ଓଡିଶାର ଫ୍ୟାନସ ଗିଭିଂ ବୋଲି କୁହା ପର୍ବ ବୋଲି ଗୋଟେ
ଥ୍ୟାଙ୍କସ ଗିଭିଂ, ଆଜ୍ଞା।
ମୁଁ ନହେଲେ ଗୋଟେ ଗପ କହୁଛି ଶୁଣନ୍ତୁ। ଆବ୍ ଆଜ୍ଞା ହଁ ଗପର ନାଁ ହେଉଛି। ସମଲେଇ ମାଙ୍କ ନୂଆଖାଇ ନିମନ୍ତ୍ରଣ, ଆ ହଁ। ହେ ଫାଷ୍ଟ ହେଲା ଧାନ ନ ଦିନରୁ ଚିନ୍ତା ଥିଲା। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗାଁ ରେ ଗୋଟେ ଭାଦ୍ରବ ମାସ ଆରମ୍ଭ, ବୁଢା ରଘୁନାଥ ପ୍ରଧାନ ରାତି ରାତି ଅଧରେ ଉଠିକି ବସିଛନ୍ତି। ବାହାରେ ଟିକେ ଝିପ ଝିପ ବର୍ଷା ହଉଛି, ତାଙ୍କ ମନରେ ଗୋଟିଏ ଚିନ୍ତା ଥାଏ। ଚଳିତ ବର୍ଷ ବର୍ଷା କମ ହେଲା। ଯୋ ଯେହେତୁ ବର୍ଷା କମ ହେଲା ଧାନ ବି ତ କମ ହବ। ତ ନୂଆଖାଇ ଦିନ ମା ସମଲେଇଙ୍କୁ କଣ ସେ ଭୋଗ ଦେବେ। ସେଇ କଥା ଭାବିକି ଚିନ୍ତା ସେ କରୁଛନ୍ତି। ତାଙ୍କ ନାତି ସେତିକିବେଳେ ବିକାଶ, ବିକାଶ ଗୋ ଗୋଟେ ପିଲା ତାଙ୍କ ନାତି ସିଏ ତାଙ୍କୁ ଯିଏ ବେ ବ୍ୟଙ୍ଗୋଲୋର ରେ ରୁହେ, ଇଞ୍ଜିନିୟର ଅଛି। ସେ ତାଙ୍କୁ ଫୋନ କଲା ଶୁଣିଛ ତ ମ୍ୟାଡ଼ାମ୍।
ଆଜ୍ଞା, ଆଜ୍ଞା, ଆଜ୍ଞା।
ଆଉ ସେଠି ସିଏ କହିଲା କି ଜେଜେ ଚିନ୍ତା କରନି ନୂଆଖା ଖାଇ ବିଲକୁ ଚଉନ ଆସିଗଲା ଆଉ ରଘୁନାଥ ବୁଢା ବିକାଶ ଆଉ ଗାଁର ସମସ୍ତେ ବିଲକୁ ଗଲେ।
ମ୍ୟାଡ଼ାମ ଟିକେ କ୍ଲିୟର କୁହନ୍ତୁ।
ତେଣୁ ତାଙ୍କ ପୁଅ ଯୋଉ ନାତି ବିକାଶ ସିଏ ସେ କହୁଛନ୍ତି ମୁଣ୍ଡରେ ନେଇକି ଆସିଲା। ଯମ ହୁଳ ହୁଲି ବୁଧ ସୁନ୍ଦରୀ ତା ସୁନ୍ଦରୀ ଗୁହରେ ପାଣି ଗରା ଘରରେ ଛିଡା ହୋଇଥିଲା। ସେ ନବାଙ୍ଗକୁ ପା ଘରକୁ ନଲା ଯେମିତି ନୂଆ ବୋହୂକୁ ଘରକୁ ନିଅନ୍ତି, ସେଇନ୍ତି ନୂଆ ଯୋଉ ନବା ଧାନ ନେଇକି ଆସିଥିଲେ ତାକୁ ସବୁ ଖାଇ ଦିନ ସକାଳ ସୁନ୍ଦରି ଆଉ ଗାଁ ର ସବୁ ମହିଳା ରୋଷେଇ କଲେ। ନୂଆ ଚାଉଳର ଅରୁଆ ଭାତ, ଡାଲମା, ଖିରି, ଆରିସା ପିଠା, କାକରା ଏ ବାସରେ ପୁରା ପାଣି ମହକି ଉଠିଲା। ଦିନ ଏଗାରଟା ସମୟରେ ଗାଁର ସମସ୍ତ ମା ସମଳେଶ୍ଵରୀଙ୍କ ମନ୍ଦିରକୁ ଗଲେ ରାଜାଙ୍କ ସମୟର ପୁରୁଣା ରୀତି ଅନୁସାରେ ସେଠି ପ୍ରଥମେ ନବାର୍ନ ଭୁୋଗ କଲେ। ଯୋଉ ଧାନ ନେଇକି ଆସିଥିଲେ ତା ଦେହରେ ପିଠା ଫିଠା କରିଥିଲେ। ସେଇଥରେ ସୋଉଟୁ ହୁଁ। ତା ଦେହରେ ପିଠା ଫିଠା ତିଆରି କରି ସେଠୁ ଠାକୁରାଣୀଙ୍କ ପାଖକୁ ନେଇକି ଗଲେ। ଭୋଗ କରିବେ ଆଉ ମା ସେଠୁ ଭୋଗ ଗ୍ରହଣ ପଣ୍ଡା ଯଉ ନନା ଯିଏ ଥିଲେ ସ ଯୋଠୁ କହିଲେ ମା ଭୋଗ ଗ୍ରହଣ କଲେ ଏବେ ତୁମେ ମାନେ ନୂଆ ଖାଅ। ମାନେ ମା ଭୋଗ ଖାଇଲେ ତମେ ଏଥର ଖାଅ। ଏହି ଘୋଷଣା ଶୁଣିବା ଉପରେ ଯାଇ ସାରା ପଶ୍ଚିମ ଓଡିଶାରେ ଲୋକ ଖାଇବା ଆରମ୍ଭ କଲେ।
ଆଜ୍ଞା।
ଆଜ୍ଞା, ଆଜ୍ଞା।
ରିଲା ପରେ ତାପରେ କଁ ହେଲା ରଘୁନାଥ ବୁଢାଙ୍କ ଘରେ ସମସେ ଏକାଠି ହେଲେ। ବିକାଶ ସଠୁ ପ୍ରଥମେ ଜେଜେଙ୍କ ଗୋଡ ଛୁଇଁ କହିଲା ଅ ନୂଆଖାଇ କୁହାର ଜେଜେ। ବୁଢା ତରେ ହାତ ଛୁଇ କହିଲେ ବଞ୍ଚିଥିଲା ବଡ କ କିନ୍ତୁ ମାଟି ମା କୁ ଭୁଲିବୁନି। ଏଇ ତାପରେ ସୁନ୍ଦରୀ ମାନେ ତାଙ୍କ ବୋହୂ ଶାଶୁ ଶଶୁରଙ୍କୁ ଜୁହାର କଲା ପଡୋଶୀ ଘର ମୁସଲମାନ ଭାଇ ଅବଦୁଲ ଚାଚା ବି ଆସି ବୁଢାଙ୍କୁ କୋଳାଗ୍ରତ କଲେ। ମାନେ ସେଥିରେ ଜାତି ପ୍ର ଇଏ କିଛି ନଥାଏ ମୁସଲମାନ ବି ଆସିଲି ଆମ ସହିତ ଯୋଗ ଦେଇ ପାରିବେ। କହିଲେ ପ୍ରଧାନ ଭାଇ ତମ ନୂଆଖାଇ ପର୍ବ ନୂଆଖାଇ ଲାରବା ଆମର ବି ପର୍ବ ଏହା ହେଉଛି ନୂଆଖାଇ ର ପ୍ରକୃତ ଅର୍ଥ ମାନେ ସମସ୍ତଙ୍କୁ ଯୋଡିବା। ସୋଉଠୁ ସନ୍ଧ୍ୟାରେ ଗାଁ ଦାଣ୍ଡରେ ଡାଲ ଖାଇ ନାଚ ହେଲା ଯୁବକ ଯୁବକତୀ ମାନେ ଗୋଲ କରିକି ସବୁ ନାଚିଲେ ବିକାଶ ବି ପୁରା ସୁଟ ବୁଟ ଖୋଲି ବାସିଲ
ଆଜ୍ଞା ମାଡାମ ଆପଣ ପଢା ନୂଆଖାଇ ବିଷୟରେ ଗୋଟେ ଭଲ ଗ କଣ କହିଲେ, ଯାହା ହଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ବୁଢା ରଘୁନାଥ ବିକାଶ କ କହିଲେ ଦେଖିଲୁ ଆମ ନୂଆଖାଇରେ ଧାନ କେବଳ ପେଟ ପୁରାଏନି, ମନ ମଧ୍ୟ ପୁରାଇ। ଏହା ଆମକୁ ଶିଖା ଏ ଯେ ଯାହା ମିଳିଛି ତାକୁ ପ୍ରଥମେ ଭଗବାନ ଆଉ ସମାଜ ସହ ବାଣ୍ଟି ଖାଇବା। ସେଠୁ ବିକାଶ ବାଙ୍ଗାଲୋର ଫେରିଲା ବେଳେ ବ୍ୟାଗ ରେ ନୂଆ ଚାଉଳ ଆଉ ଜେଜେଙ୍କ ଆଶୀର୍ବାଦ ନେଇଗଲା ତା ମନରେ ଗୋଟିଏ କଥା ରହିଗଲା ଆସନ୍ତା ବର୍ଷ ନୂଆ ଖାଇକୁ ମୁଁ ନିଶ୍ଚିନ୍ତ ଆସିବି ଛୁଟି ମିଳୁ ନ ମିଳୁ। ଏଥିରୁ ଆମେ କଣ ଶିଖିଲେ ନୂଆଖାଇ ହେଉଛି ତ ଜ୍ଞାତାର ପର୍ବ। ମାଟି ପ୍ରତି ଚାଷୀ ପ୍ର ପ୍ରତି ପରିବାରର ପ୍ରତି ଆଉ ସମାଜ ପ୍ରତି କୃତଜ୍ଞତା କେମିତି ଲାଗିଲା ମ୍ୟାଡମ ମୋ
ମ୍ୟାଡାମ ବହୁତ ଭଲ ଲାଗିଲା। ଆପଣ ଏତେ ଭଲ ସେ ବୁଝ ବୁଝିଗଲି ମ୍ୟାଡ଼ାମ ଯା ହଉ ସ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା।
ହଁ ମାଡମ ଆଉ କଣ ଆଉ କୋଉ ଇ ବିଷୟରେ ଜାଣିବାକୁ ଚାହୁଁଥିଲେ ମତେ କହିବେ? ମୁଁ ନେଷ୍ଟ ଟାଇମିଂ ଯେତେବେଳେ ଆପଣଙ୍କୁ ଫୋନ କରିବି ନିଶ୍ଚିନ୍ତ ଜଣେଇବି।
ଆଜ୍ଞା ଆଜ୍ଞା ଆପଣ ଆଉ ଆଉ ଯଦି କିଛି ବିଷୟରେ ମୋର ଜାଣିବାର ଇନଟ୍ରେଷ୍ଟ ଥିବ, ତାହଲେ ମୁଁ ଆପଣଙ୍କୁ ନିଶ୍ଚିନ୍ତ କଲ୍ କରିବି ଆଉ। ଆଜ୍ଞା ରଖୁଛି ମାଡାମ।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
ଆଜ୍ଞା ଆଜ୍ଞା ହଁ ମ୍ୟାଡାମ କେତେବେଳେ ଯଦି ସମୟ ହେଲା ଆପଣଙ୍କୁ ଟିକେ ଫୋନ କରିବି ଆପଣ ଆଉ କିଛି
ଆପଣ ନେକ୍ସଟ ଟାଇମ୍ କଣ ଶୁଣିବା ପାଇଁ କୋଉ ପର୍ବ ବିଷୟ ରେ ଶୁଣିବ?
ଚାହୁଁଛି ମୁଁ ସେ ବିଷୟରେ ଭଲସ ଜାଣିନି, ମୁଁ ତ ବାହାରେ ରହୁଥିଲି ମୁଁ ଲଣ୍ଡନରେ ରହୁଥିଲି।
ଆଜ୍ଞା ଆଜ୍ଞା।
ଆଜ୍ଞା ମୁଁ ତ ଏବେ ନୂଆ ନୂଆ ଗାଁ କୁ ଆସିଛି ଆଉ।
ଦୋଳିଆ କରିଥିଲେ ନା କରି ନଥିଲେ?
ମ୍ୟାଡାମ ନୂଆ ଡ୍ରେସ ମୁଁ ତ ରଜ ଗଲାଣି ବୋଲି, ମ୍ୟାଡମ୍ ମୁଁ ରଜ ଗଲାଣି ବୋଲି ଜାଣିନି ହୁଏତ
ଆଛା ହଉ ହଉ ଠିକ ଅଛି ମ୍ୟାଡାମ୍।
ମ୍ୟାଡମ୍ ମୁଁ ଆଜ୍ଞା ଆଜ୍ଞା ମୁଁ ଭାବୁଥିଲି ମ୍ୟାଡାମ୍ ରଜ ଆଗକୁ ଆସୁ ଆସୁଛି ବୋଲି ଆପଣଙ୍କୁ କହିଲେଣି। ରଜ ପଳେଇଲାଣି ବୋଲି ମୁଁ ତ ଆଉ ଜାଣିନି ଆଜ୍ଞା ଆଜ୍ଞା ହଁ ନେକ୍ସଟ୍ ଇୟର ରଜ ଆସିଲେ ଆପଣ ମୋତେ ଟିକେ ଜଣେଇଦବେ। ଆ ମୁଁ ଯଦି ବାହାର ଥିବି ମତେ ଟିକେ ଫୋନ କରିବେ।
ଆଜ୍ଞା ଆଜ୍ଞା ହଉ ହଉ ଠିକ ଅଛି ହଉ ହଁ ଯାଉଛି ମ୍ୟାଡାମ୍ ଆଜ୍ଞା ମୁଁ ଯାଉଛି ଟିକେ ଫ୍ରି ହେଲେ ଆପଣଙ୍କୁ ଫୋନ କରିବି ଆଉ।
ଆଜ୍ଞା ନାଇଁ ଟିକେଟ୍ କରି ଆସିବା ପାଇଁଟିକେ ଲେଟ୍ ହଉଛି ନା ସେଥିପାଇଁ ଆପଣ ମୋତେ ଟିକେ ଆଗରୁ ଜଣେଇଦେବେ ମୁଁ ସେଇ ଅନୁସାରେ ଆସିବି ଆଉ।
ଆଜ୍ଞା ଆଜ୍ଞା ହଁ ହଁ ହଁ ହ ହଉ ରହୁଚି ମ୍ୟାଡ଼ାମ ନମସ୍କାର।